ହେଲୋ ଆଜ୍ଞା ଭାଇ ମୁଁ କହିଲି ସମୟ ହେଇଗଲା ତ ସେଥିପାଇଁ ଆମେ ରଖିଦେଲେ। ଆମେ କିନ୍ତୁ କଥା ହଉଥିଲେ ସରିନଥିଲା
ଜୟଜଗନ୍ନାଥ।
ଜୟ ଶ୍ରୀ ଜଗନ୍ନାଥ୍।
ହଁ କଣ କରୁଚନ୍ତି?
ଆଜ୍ଞା?
ମୁଁ କଲ କଣ କରୁଚନ୍ତି?
ଏଇ ବସିଛି। ଭାଇ ଆମେ ଏବେ ଜଷ୍ଟ କ-କଥା ହେଇଥିଲେ
ହଁ ହାଲୋ
ଆଜ୍ଞା ଆଜ୍ଞା।
ହଁ ହଁ ମୁଁ କହିଲି ଡିଉଟି କେତେବେଳେ ଯିବେ?
ମୁଁ ଦୁଇଟାରେ ଯିବି ଦିଇଟାରେ ଗଲେ ଆଠଟାରେ ସରିବ ଆଉ।
ଆଚ୍ଛା ହଁ। ଆ ସେକେଣ୍ଡ ଶିପଟି।
ଆଜ୍ଞା ଆମର ହଉଚି ଛଅ ଘଣ୍ଟାରେ ରହୁଚି ଡିଉଟି। ସବୁଦିନ। ତ କେତେବେଳେ ସଖାଳେ ଆଠଟାରୁ ଗଲେ ଦିନ ଦିଟାରେ, କେତେଳେ ଦିନ ଦିଟାରେ ଗଲେ ସଖାଳ ଆଠ-ସନ୍ଧ୍ୟା ଆଠଟାରେ ଆସିଆକୁ ପଡେ।
ଅଁ ହଁ। ଯୋ-ଯୋଉ ମେଡିକାଲ୍ ମେଡିକାଲ୍ ଲାଇନରେ ଅଛନ୍ତି କି?
ଆଜ୍ଞା।
ଆଚ୍ଛା ଆଚ୍ଛା। ଅଁ କଁ କୋଉ ଜାଗାରେ ସେଟା?
ଏଟା ଆମର ଭୁବନେଶ୍ୱର ନୟାପଲ୍ଲୀରେ।
ଆଚ୍ଛା ଆଚ୍ଛା ନାଇଁ ମୋର ଗୋଟେ ସାଙ୍ଗଟେ ଅଛି ତ ଆମର ଏଠି କି-କିମ୍ସରେ।
ଆଚ୍ଛା ଆଚ୍ଛା।
ହଁ ସିଏ ବି ସେମିତି ତାର ଏଇ ଟାଇପ୍ ର ଡିୟୁଟି ବ୍ଲଡ ବ୍ୟାଙ୍କରେ ଅଛି।
ଆଜ୍ଞା।
ହଁ।
ମେଡିକାଲ ଡଉଟି ହେଲେ ହେଇଗଲେ ତା ପରେ ତ ଛୁଟି ନାହିଁ ଇଏ ନାହିଁ। ଆପଣଙ୍କର ସବୁ ପ୍ରକାର ଛୁଟି ମିଳିବ ପର୍ବପର୍ବାଣିୀ ରେ ଆମର ତ ସେଟା ଛୁଟି ନାହିଁ ଆଉ।
ହୁଁ କିନ୍ତୁ ତମର କିନ୍ତୁ-କିନ୍ତୁ ତମର ଲାଇଫ ଅଛି ଏଥିରେ।
ଲାଇଫ୍ ତ ସେଇ ଭଣିଆ ଆଉ କଣ ଅଛି ଛୁ କି ନାଇଁ ପରିବାର କେବେ ସମୟ ଦେଇପାରିବେନି।
ହଁ। କିନ୍ତୁ ଆଗୁକୁ ଯେତେବେଳେ ବ ହଁ ମୁଁ କହିଲି ଆଗକୁ ଯେତେବେଳେ ବଢ଼ିଥିବ ସେ ସେତେଳେ ଲାଇଭ୍ ବନେଇଦିଉଁ।
ସେ ବଢ଼ି ବୁ କେବେ ବଢ଼ିବୁ କିନ୍ତୁ ବର୍ତ୍ତମାନ ପାଇଁ ଯୋଉ ସମୟରେ ଲାଇଫ୍ କୁୁ ଏଞ୍ଜୟ କରିବା କଥା। ଜୀବନର ମଜା ନବା କଥା ସେଇ ସମୟରେ ଆମେ ଏମତି ଅଛୁ ତଥାପି ଭଗବାନଙ୍କ ଦୟାରେ ଆମ ଛଅ ଘଣ୍ଟିଆ ଡିଉଟି ଛଅ ଘଣ୍ଟା ପରେ ଆମେ ଆମର ଯ ଯ ଜେଦ୍ ଯେତିକି ବି ସମୟ ପାଉ ଏତିକି ସମୟ ମାନେ ଜୀବନକୁ ବହୁତ କାରଣ ଆଜି ମାନେ ଜୀବନ କାଲିକି ନାହିଁ। ସେଥିପାଇଁ କିଛି ନାହିଁ ଯେତିକି ସ ସେତିକିଦିନ ମଜାାମସ୍ତି କରିକି ବଞ୍ଚିଗଲେ ସ
ସବୁ ସିଏ ରହିବା।
ଆଜ୍ଞା କାରଣ ଆପଣ ଏବେ ଦେଖୁଥିବେ ଆପଣ ଆପଣ ଫେସବୁକ୍ ଖୋଲିଦବ ମାନେ ମାନେ ହଜା ଜାରେ ମାନେ କେସ୍ ଆସୁଛି। କିଏ ଆକ୍ସିଡେଣ୍ଟରେ ଚାଲିଗଲେ କିଏ ନିଆଁ ଲାଗିବାର। କେ ଇଏରେ ମାନେ ଖୋଲିବେ ମାନେ ଆପଣ ଖାଲି ସେଇ ସବୁ ଜିନିଷ ଦେଖିବେ।
ହୁଁ।
ମୋବାଇଲ୍ ଖୋଲିବେ ମାନେ ସେଇ ସବୁ ଜିନିଷ ଆଗରୁ ଗୋଟେ ଥିଲା ଭଲ ଜିନିଷ ଆସୁ ଥିଲା ଏବେ ଆଉ ସେ ଭଲ ଜିନିଷ ଆସୁନି।
ଆପଣ କେବେ ଓଡ଼ିଶା ବାହାରକୁ ଟୁୁର୍ ରେ ଯାଇଛନ୍ତି କି ନାଇଁ ଯାତ୍ରା କରିଛନ୍ତି କେବେ ଓଡ଼ିଶା ବାହାରକୁ?
ମୁଁ ତ ମହାରାଷ୍ଟ୍ରରେ ରହୁଥିଲି ଦୁଇ ହଜାର ଚଉଦ ରୁ ଦୁଇ ହଜାର ଅ ନାଁ ଦୁଇ ହଜାର ତେର ରୁ ଅଠର ପର୍ଯ୍ୟନ୍ତ।
ହଁ ମହାରାଷ୍ଟ୍ର କୋଉ ଜାଗାରେ ରହୁଥିଲେ।
ଆଚ୍ଛା ଆଚ୍ଛା ହୁଁ ସେପଟେ ମୁଁ ରହୁଛି ଚାକନରେ ନା।
ଓ ଆଚ୍ଛା ଆଚ୍ଛା ମୁଁ ମହାରାଷ୍ଟ୍ର ଗୋନ୍ଦିଆ ରେ ରହୁଥିଲି ସେଠି ମୋର ସାନ ବାପା ସାନ ଦାଦା ସେ ରହୁଥିଲେ ତାଙ୍କ ପାଖରେ ମୁଁ ରହୁଥିଲି ମାନେ କ୍ରିକେଟ୍ ବି ଖେଳୁ ଥିଲି ସେ ସେଠି ରହିକି ଖେଳ କରୁଥିଲି। ହୁଁ ସେ
ହଁ ହଁ।
ଭଲ ଲାଗେଛି ମାନେ
ତ ସବୁ ଜିନିଷ ସ ହଁ ସବୁ ଜିନିଷରେ ବାହାରିିବା କଥା କୁହ।
ଆପରେ ଏବେ ଏଇ ଜଉ ଏ ଲାଇନ୍ ରେ ବସିଗଲା ପରେ ସ ଇଏ ଜିବନ ଶୈଳୀ ଆଉ ଗୋଟେ ଅଲଗା।
ହଁ କଣ କରିବା ଆଉ ଯୁଆଡ଼େ ହେଲେ ତ ରହିବାକୁ ପଡ଼ିବ। ତମମାନଙ୍କ ଆକ୍ଚୂଆଲି ଦିଦି ଦେଖ ତମମାନଙ୍କର କିଛି ବି ନାଇଁ ମାନେ ଟେନସନ୍ ନାହିଁ ଟିକେ ବି। ବୁଝିଲେ ନା କିନ୍ତୁ ଆମ ମାନଙ୍କ ପାଇଁ ସବୁଥିରେ ଟେନସନ୍ ରହିବ।
ଯେମିତି କି?
ଯେମିତି କି ଦେଖ କିଛି ଆଗକୁ ଧର ଏମିତି କିି ଗୋଟେ ବାହାଘର ହଉ ପର୍ବପର୍ବାଣି ହଉ କିଛି ବି ହଉ। ସବୁଥିରେ ଆମ ମାନଙ୍କ ଉପରେ ପ୍ରେସର ରହେ କି ନାହିଁ।
ନାଇଁ ମେସେ ସେ ସବୁ ଜିନିଷରେ ତ ମାନେ ମୁଁ ବହୁତ ଭାଗ୍ୟବାନ କି ମୋ ମୋର ଦେଖ ଦେଖିଛି ମୋର ଯୋଉମାନେ ଅ ସହକର୍ମୀ ମାନେ ଅଛନ୍ତି ଗର୍ମଣୀ ମାନେ ଅଛନ୍ତି। ସେମାନେ କୌଣସି ପର୍ବପର୍ବାଣୀ ହେଲେ କୌଣସି ଓଷାବାର ହେଲେ କିମ୍ବା ଯାହାବି ହେଲେ ସେମାନେ ବହୁତ ଟେନସନ ମାନେ ଇଏ ଥାନ୍ତି କି କଣ କରିବୁ ପଇସା ସା ସା ମାନେ କେତେ ବେଳେ ସାଲାରୀ ଆସେ କେତେ ସାଲାରୀ ଆସିଲାଣି ଘରକୁ ଏଠିକି ଦବାର ଅଛି ଏବେ। ମୁ ସେ ସବୁ କ୍ଷେତ୍ରରେ ମୁ ବହୁତ ଭାଗ୍ୟବାନ କି ମତ ତେ ସେ ସେସବୁ ଟେନ ମାନେ ଇଏ ନବାକୁ ପଡେନି।
ହଁ। ମୋର ବି ସେଇ ପ୍ରକାର ପରିସ୍ଥିତି ମତେ ଘରେ କେବେ ବି ଆଜି ପର୍ଯ୍ୟନ୍ତ ବି ମାଗନ୍ତିନି। ଏ ମାନେ ଏସବୁ ସେ ସବୁ। ହଁ ମତେ ଘରେ କିଛି ବି ପ୍ରେସର କରନ୍ତିନି ବା ସେତିିକି କୁହନ୍ତି। ବାହାରେ ରହୁଛୁ ଖାଇବା ପିଇ ମଣିଷ ହୋ ବୁଲାବୁଲି କର ଭଲ ଭଲ ଜାଗାକୁ।
ଆମ ଘରେ କୁହନ୍ତି ଯେ ଯାହା କରୁଛୁ କର ଭଲ ମଣିଷ ହେଇକି ଥାଆ।
ହା ହା। ହଁ।
ଆଉ ଆପଣଙ୍କର ବାହାଘର।
ଇଲ ବୋଉ ଗଲାଣି। ଆମର ମୋର ସେକେଣ୍ଡ ଦି ଜଣ ଦିଦିଙ୍କ ବାହାଘର ସରିଯାଇଛି ଆଉ ଜଣଙ୍କ ଦିଦିଙ୍କର ଏବେ ହବ। ନଭେମ୍ବରରେ ଆଉ ତା ବର୍ଷେ ଦି ବର୍ଷ ପରେ ଆମ ପାଳି ପଡିବ ଆଉ।
ଆଚ୍ଛା ଆପଣଙ୍କ ର ବୟସ କେତେ କି।
ମତେ ଦିଦି ଅବିକା ହେଇଗଲାଣି ସତେଇଶ ହେଇଗଲାଣି।
ଆଚ୍ଛା ଆଚ୍ଛା।
ହଁ। ହଁ।
ଆଉ ହୁଁ ହୁଁ ଆଗେ ସେଥିପାଇଁ ତ ଭଉଣୀ ମାନଙ୍କୁ ବାହା କରିଦେଇକି ଆପ୍ ମୋ ବାହାରେ ଥାଏ।
ହଁ। ଆଉ ଘରେ ସବୁ ଭଲ ଅଛନ୍ତି କଥା ହେଇଥିଲେ।
ଆଜ୍ଞା ଆଜ୍ଞା।
କେବେ ଗୋଟେ ଫାମିଲ ପୋ କେବେ ଗୋଟେ ଫାମିଲ ପ୍ରୋଗ୍ରାମ କରନ୍ତୁ ପୁରୀଆଡେ। ସବୁ ଭଲ ଭଲ ଜାଗା ପୁରୀ କୋଣାର୍କ ଚଣ୍ଡୀ ମା ଚଣ୍ଡୀ। ହ।
ଆଜ୍ଞା। ସେଇ ଏବେ ତ ଘର ଯେତେବେଳେ ଘର ଲୋକ ଫାଙ୍କା ପଳୋଉଛନ୍ତି ମୁଁ ରହିପାରୁନି। ଏସବୁ ସେଥିପାଇଁ ତ ଗୋଟେ କୁହନ୍ତିନି ନା ଅନ୍ୟ ଦିନେ ଚାକିରି କଲେ। ଏଇ ସବୁ ସମସ୍ୟା ଦେଖିବାକୁ ମିଳିଲା ଯେତେବେଳେ ସେମାନେ ଥାନ୍ତି କିଆ ମୁଣ୍ଡପରେ ତାପରେ ବାବାଙ୍କର ବି ମଝିରେ ଏବେ ଦେହ ଖରାପ ହେଇ ଥିଲା ସିଏ ଏବେ ଟିକେ ବାହାରକୁ ଯାଉନାହାନ୍ତି ଯେ ବେଶୀ ତାଙ୍କର ହା ମାନେ ହାର୍ଟ ପ୍ରୋବ୍ଲେମ ବାହାରିଥିଲା ତାଙ୍କର ଷ୍ଟେନ ତିନିଟା ଲାଗିଲା ଏକାଥରେ ଦିଟା।
ହଁ।
ତ ସେଥିପାଇଁ ସେ ଟିକେ ବାହାରକୁ ଯାଉନାହାନ୍ତି ସେଥିପାଇଁ ବାବାଙ୍କୁ ବି ଛାଡିକି ଆଉ ଵବୁ କୁଆଡେ଼ ଯାଉନାହାନ୍ତି ଏଇଆ ଆଉ କୁହନ୍ତୀ
ଅକ୍ଚୁଲି ଏବେ ସମସ୍ତଙ୍କର ହିଁ ଏହା ପ୍ରୋବ୍ଲେମ୍ ହଉଛି କାରଣ ମାନେ ଏବେ ସବୁ ଯୋଉ ପନିପରିବା ଭଲ ମନ୍ଦ ଆସୁଛି।
ଆଗୁରୁ ଯୋଉ ଲୋକମାନେେ ଯାହା ଖାଉଥିଲେ ସେଟା ହଉଛି କଣ କହିଲେ ସବୁ
ସୁଦ୍ଧ ଓଡ଼ିଆ କହିଲେ ଚଳେ ଆଗରୁ ମାଣ୍ଡିଆ ଯାଉ
ଆଜ୍ଞା ଆମେ ଏଇ ଯୋଉ ସକାଳୁ ଉଠିକି ମ୍ୟାଗି ଚାଉମିିନ୍ ଖାଅ ଇଏ ଖାଅ ସବୁ ପିଜ୍ଜା ବର୍ଗର ତା ସହିତ ଏଇ ଯୋଉ ପନିପରିବା ଖାଉଛନ୍ତି ସବୁ ହଉଛି ଔଷଧ ଯୁକ୍ତ। ଯାହା ପାଚୁନି ତାକୁ ଇଏ କରିକି କିନ୍ତୁ ଜ ଆ ଗରୁ ଯୋଉମାନେ ଖାଉଥିଲେ ମାନେ ଭଲ ଖାଇବା ଟା ଖାଉଥିଲେ।
ହଁ ମୁଁ ତ ନିଜେ ଆଗରୁ ଖାଇଛି ଆଗରୁ ଯେ ଯେତେବେ ଖାଉଥିଲୁ ଆମେ ରୁଟି ଅମବୁତଭୁଣ୍ଡା ସିଝା।
ଏ ନାଇଁ ସେତେବେଳେ ବି ସେ ଅମୃତ ଭଣ୍ଡାର ଗୋଟେ ବାସ୍ନା ରହୁଥିଲା। କରିଦିଅନ୍ତି ସେଇଟା ମହକେ ପୁରା ସେଇ ଆଖପାଖରେ କୁହନ୍ତିନି ଆଗୁରୁ ଯଦି ବି ଇଏ ରହୁଛି ଆପଣ ଯଦି ଖାଉଛନ୍ତି ସେଇ ରୋଷେଇ ଚାଲି ଥିଲା ପରେ ଫୁଟଣ ଫୁଟିଲେ ଅନ୍ୟ ଘରେ ବାସେ।
ହଁ ଆଁ?
କିନ୍ତୁ ଏବେ ଆପଣ ସେଇଠି ବଶୁଥିବେ ସେଇଠି ଇଏ ହବ ସେଇଠି ବାସିବନି।
ହଁ। ଆଗରୁ ଗୋଟେ ଆଶୁଥିଲା ଦେଖୁଥିବେ ଯୋଉ ଡବଲ ହରିଣ ସୋରିଷ ତେଲ?
ଆଜ୍ଞା ଆଜ୍ଞା ଆଞ
ସେଇଟା କେମିତି ମହାକେଇ ଜାଣିଛନ୍ତି ନା?
ଏବେ ସେଇ ତ ସେଇ ସେଇ ସୋରି ସେଇ ସୋରିଷ ତେଲ ଅଛି। କିନ୍ତୁ ତାର ଆଉ ବାସ୍ନା ନାହିଁ ସମୟ ସହିତ ସବୁ କିଛି ଟା ଇଏ ହେଇଗଲାଣି। ତାପରେ ସେଇ ସବୁ ବିଷାକ୍ତ ଖାଦ୍ୟ ଖାଇକି ଆମର ତମେ ରୋଗରେ ଆକ୍ରାନ୍ତ ହଉଛି।
ହଁ।
ଆଗରୁ ଯୋଉମାନେ ଦେଖିବେ ଜଣେ ଜଣେ ଥାଆନ୍ତି। ଯୋଉ ଗୋଟେ ଗାଁ ରେ ଲୋକ ଥାଆନ୍ତି ଶହେ ବର୍ଷ ଶହେ ଦଶ ବର୍ଷ ଶହେ କୋଡ଼ିଏ ବ ର୍ଷ ବଞ୍ଚିଥାନ୍ତି କିନ୍ତୁ ଆମର ଏଇଠି ତ ଦଶ କୋଡ଼ିଏ ବର୍ଷରୁ ଲୋକ ତ ଯାଉଛନ୍ତି ଶହେ ବର୍ଷ ହବା ଟା ମାନେ ଛାଡ଼।
ତାପରେ ବି ଆଉ ଗୋଟେ ଏବେ ସବୁ ଯୋଉ ଆସିଗଲା ହଁ ସବୁ ଯୋଉ କୋରୋଣା ଟାଇମ୍ ଆସିଗଲା ଅଧିକାଂଶ ଦେଖନ୍ତୁ ଦିଦି କୋରୋଣା ଟାଇମ୍ ପରେ ପରେ ସମସ୍ତଙ୍କ ହାର୍ଟ ପ୍ରୋବ୍ଲେମ୍ ବାହାରୁଛି।
କୁହନ୍ତିନି କୋରୋଣାରେ ସେଇ ଯୋଉ ମାନେ କଣ କହିଲ? ଅ ଦୃଶ୍ୟ ମାନେ କହିଲେ ଏବେ ବି ରୁମ ଟାଙ୍ଗୁରି ଉଠେ କାରଣା ମୁଁ ନିଜେ ହିଁ ସେ କରୋନାରେ କାର୍ଯ୍ୟରତ ଥିଲି ସେ କୋରୋନା ରେ ମୁଁ କାର୍ଯ୍ୟ କର ଥିଲି ମାନେ କୁହନ୍ତୁନି କିଏ ବାହା ହେଇକି ଆସିଥିବେ ଏ ଉ ଆ ବାହାଘର ଆଠ ଦିନି ହେଇନଥିବ କୋରୋନାରେ ଅଧିକ ଲୋକ ପାଇଁ ଆକ୍ରାନ୍ତ ହେଇଥିବେ। ସିଏ ଚାଲି ଯାଇଛନ୍ତି ସାମ୍ନାରେ ମାନେ କୁହନ୍ତି ହାତ ରୁ ମେହେନ୍ଦୀ ଲିଭି ନଥାଏ କି ପିଲାଙ୍କ ଗୋଡରୁ ପାଦ ଅଳତା ଲିଭି ନଥାଏ କିନ୍ତୁ ସେ କୋରନା ରେ ଚାଲି ଯାଇଛନ୍ତି।
ହଁ।
ଆଉ ଏମିତି ଯେ ସେଚାଲି ଯାଇଥିବେ ତାଙ୍କ ଘର ଲୋକ ତାଙ୍କୁ ଦେଖିବି ପାରିବେନି।
ହଁ ବହୁତ ଆଶ୍ଚଯ୍ୟ ଜନକ ଆଉ ବହୁତ୍ ଦୁଃଖଦ ଘଟଣା ଏ ସବୁ। ଆଉ ଗୋଟେ ତ ଇଏ ତ ଛାଡ ଆଉ ଗୋଟେ ଟ୍ରେନ ଆକ୍ସିଡେଣ୍ଟ ହେଇଥିଲା। ମଝିରେ ହଁ ବାଲେଶ୍ଵରରେ।
ସେଇଟା ତ ଆହୁରି ମାନେ ଅଲଗା ପ୍ରକାର ତାଙ୍କ ଘର ଲୋକ ପାଇଲେନି କାରଣ ସେ ଏଟା ହଉଛି କଣ କହିଲେ ଅଣ୍ଡା ଏଇ ଯୋଉ କହିଲେ କହିଲେ ଯୋଉ ଅଣ୍ଡା ଲୋଡ ହେଇକି ଅଛି ଯୋଉ ଟ୍ରେନେରେ ସେଟା ଆକ୍ଚୁଲି ତାତିରେ ସବୁ ଇଏ କରିକି ପୁରେଇ ଦେଇକି ରାତି ରାତି ତାକୁ ନେଇକି ଗ୍ୟାପ କରିଦେଇଥିବ।
ହଁ।
କାରଣ ବହୁତୁ ଡେଡ୍‌ ବଡି ଥିଲା। କିନ୍ତୁ ସେ ତାକୁ ସବୁ କୁଆଡେ ନେଇଗଲେ ତାଙ୍କ ଘର ଲୋକ ପାଇଲେନି।
ହଉ ଦିଦି କଥା ହେଇକି ଭଲ ଲାଗିଲା। ଆଉ କେବେ କଲ କରିବେ କଥା ହବା ଆଉ।